ହେଲୋ
ହେଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ବସିଛି ତାପରେ ଯିବି କାମ ଅଛି ମୋର ଯୋଉ ଗୋଟେ ଛୋଟ କୁକୁର ଅଛି ତାକୁ ଗାଧେଇବାର ଅଛି
ହ ଭଲ ଆପଣ ଭଲ ପଶୁ ସେବା କରୁଛନ୍ତି। ଭଲ ପୁଣ୍ୟ କମଉଛନ୍ତି ଆପଣ
ପୁଣ୍ୟ କାମ କଥା ତ ମୁଁ କହିପାରିବିନି ଅ ନହେଲେ ମତେ ପଶୁ ସବୁପ୍ରକାର ପଶୁ ମତେ ବହୁତ ପସନ୍ଦ।
ନିଶ୍ଚୟ ନିଶ୍ଚୟ ଏଇଟା ଗୋଟେ ପୁଣ୍ୟର କାମ ହୁଏ।
ଧନ୍ୟବାଦ।
ଆଜ୍ଞା ହଉ ଆପଣଙ୍କ ନାମଟି କହିଲେ?
ମୋ ନାଁ ଅଲିଶା।
ଆଚ୍ଛା।
ଆପଣଙ୍କର?
ରାହୁଲ।
ଆଚ୍ଛା।
ସବୁଠୁ ଖରାପ ନା?
ନା ମୁଁ ଜାଣିନି ଖରାପ କି ନାହିଁ କାର ମୁଁ ମୋ ପୁରା। ଜୀବନରେ କେବଳ ଜଣେ ହିଁ ରାହୁଲ ସହ ମାନେ ମୋ କ୍ଲାସମେଟ ଥିଲେ। ତାଙ୍କୁ ହିଁ ଜାଣିଛି ମୋ କାହାକୁ ରାଉଲ ନାଁରେ କାହାକୁ କେବେ ଜାଣିନି
ହଁ ବାକି କହନ୍ତି ସମସ୍ତେ ଅଧିକାଂଶ ଇଣ୍ଟରନେଟରେ ରାହୁଲ ନ ଅଧ ଖରାପ ଥାଏ ତ ସେଥିପାଇଁ କହିଲି ଏମିତିରେ ବି ମୁଁ ଖରାପ ଟାହି ସେଥିପାଇଁ
ଇଣ୍ଟରନେଟ ରେ ତ ବହୁତ କିଛି ଦେଖଉଛନ୍ତି।
ହଁ। ଆଉ କଣ କୁହନ୍ତୁ?
ହଉ ଆଜି ଆପଣ ଆପଣଙ୍କର ଟୋଟାଲ ପୁର ଦିନର ପ୍ଲାନ୍ କଣ ଅଛି କଣ କରିବେ ଆପଣ?
ମୋର ପ୍ଲାନ୍ ସେମିତି କିଛି ନାହିଁ ମଁ ଏମିତି ଗୋଟେଡର ଟା ଆଉ। ସେମିତି କିଛି ଖାସ୍ ମୋର ପ୍ଲାନ ନଥାଏ ଆଉ ସମସ୍ତଙ୍କ ଭଳିଆ ସେମତି ନାାଇଁ ସକାଳ ଆଠଟାରେ ଉଠିଲି ଦେନ୍ ତାପରେ କଣ ଖାଇଲି ପିଇଲେ ତାପରେ ଯଦି କାମ ଥାଏ। କାମ କରେ ନହେଲେ ବସେ ସେମତି ତାପରେ ପୁଣି ଲଞ୍ଚ କର ଲଞ୍ଚ କରି ସାରିଲା ପରେ ପୁଣି ଯଦି କାମ ଥିବ କରେ ନହେଲେ ଅଲଗା କିଛି ଫୋନ ରେ ହିଁ କରେ ସବୁ କ ଫୋନ ରେ ଏ ବି ଦିନ ବିତି ଯାଏ କହିବାକୁ ଗଲେ ତାପରେ ଇଭିି ପାଞ୍ଚଟା ହେଇଗ ଯ ଦୌିବାକୁ ସେଠିି ଦି ଘଣ୍ଟା ବିତିଯାଏ ଦେନ ତାପରେ ମନ୍ଦିର ଯାଏ ସବୁବେଳେ ମୁଁ ରାଧାକୃଷ୍ଣ ମନ୍ଦିର ସେଠି ଘଣ୍ଟାଟେ ବିତେଇକି ଆସ ଘରକୁ ଆସିଲା ବେଳେକୁ ଆଠଟା ହେଇଯାଏ ଆଉ ଏମିତିଁ ଦିନ ଟା କଳ ଏମିତି କିଛି ଖାସ ନାଇଁ କାହାକୁରେ
ଏବେ ମହାବିଦ୍ୟାଳୟ ସବୁ ବନ୍ଦ ଥିବାରୁ ସେଥିପାଇଁ କି ଏମିତି ଦିନ କଟୁଛି ଆଉ।
ନିଶ୍ଚୟ। ଆଉ ଆପଣଙ୍କର ଆପଣଙ୍କର ତ ନିଶ୍ଚୟ ଖାସ ଥିବ
ନା ସେମିତି କିଛି ଅଧିକ କିଛି ଖାସ୍ ନାହିଁ। ସେମତି କାମ ନିଜ କାମ ଘ ଘରେ କିଛି କିଛି କାମ ଆଉ ନହେଲେ କେତେବେଳେ ହଁ ଏମିତି ସାଙ୍ଗ ମାନଙ୍କ ସହ ଯଦି କେହି କିଛି କହିଲେ କି ନାଇଁ ଆସ ଇଆଡେ ଯିବା ସେଆଡେ ଯିବା କାହା ସହ କେମତି କିଛି ପ୍ଲାନ ହେଲେ ତ ହଁ ସେ ଚାରିଟା ପାଞ୍ଚଟା ବେଳକୁ ଯାଏ। ଆଠଟା ନଅଟା ସୁଦ୍ଧା ପଳେଇ ଆସେ ତାପରେ ପୁଣି ଘରେ କାମ ନିଜ କାମ ଖାଇକି ଶୋଇପଡ ସେତିିକି
ଆପଣ କାମ କରୁଛନ୍ତି ବହୁତ ବହୁତ ବଢିଆ କଥା।
କାମ ତ କରିବାକୁ ହିଁ ପଡିବ କାମ ନ କଲେ
ଆଚ୍ଛା ଆଚ୍ଛା। ଓ ଆପଣ ଯ ମାନେ ଗୋଟିଏ ଝିଅ ନା ଆପଣଙ୍କର ଭାଇ ଭଉଣୀ ଅଛନ୍ତି?
ହଁ ମୋର ଜଣେ ବଡ ଭଉଣୀ ଅଛନ୍ତି, ଯେ ମୋ ନିଜ ଭଉଣୀ ଆଉ ମୋର ଜଣେ ଦାଦାଙ୍କ ପୁଅ ଅଛନ୍ତି, ସେ ମୋ ଠୁ ସାନ।
ଆଚ୍ଛା ଭଲ।
ଆପଣଙ୍କର।
ସାନ ଭାଇ ଏଇଠେ ବସିଛି।
ଆଚ୍ଛା ସିଏ କୋଉ ଶ୍ରେଣୀରେ ପାଠ ପଢୁଛନ୍ତି?
ଷଷ୍ଠ।
ଓହୋ ଆଚ୍ଛା।
ଆଜ୍ଞା।
ଓ ଆପଣଙ୍କ ଘରେ ସମସ୍ତେ କିଏ କିଏ ରୁହନ୍ତି?
ହଁ ସେମିତି ଛୋଟ ପରିବାରଟି କହିବାକୁ ଗଲେ ବାବା, ମାମା, ମୁଁ, ମୋ ସାନ ଭାଇ। ଆଉ ଜେଜେ ରହୁଛନ୍ତି ଆଉ।
ଆଚ୍ଛା।
ହୁଁ। ଆପଣଙ୍କର।
ଆମର ତ ଯୌଥ ପରିବାର ଯେହେତୁ ଉଁ ମୋ ଆମ ଘରେ ମୋ ବାପା, ମା, ଜେଜେବାପା। ଜେଜେମାଁ, ଦାଦା, ଖୁଡି ଆମେ ତିନି ଜଣ ଭାଇ ଭଉଣୀ। ଆଉ ଗୋଟେ କୁକୁର।
ବାବା। ମୁଁ ବି ଚାହୁଁଥିଲି ସେମିତିଆ ମୋରି ଫ୍ୟାମିଲି ତ ବାକି ନାହିଁ ସେମିତି।
ହଁ ବେଳେବେଳେ ଭଲ ଏମିତି ପରିବାର ରହିବା ବେଳେବେଳେ ବି ଭଲ ନୁହଁ ଏମିତିଆ ପରିବାର।
ହଁ ସେମିତି ବି କହିବାକୁ ଗଲେ ସବୁ ଜିନିଷରେ ଭଲ ଅଛି ଖରାପ ବି ଅଛି। ହଁ ଯେମିତି କଏନ ର ଦି ପଟ ସାଇଡ୍ ଅଛି ସେମିତି ବି ଅଛି। କିନ୍ତୁ ଯେତେବେଳେ ଭଲ ଟା ମିଳୁଛି ସେଇଟା ସେତେବେଳେ ଗ୍ରହଣ କରିଦବାଟା ଭଲ।
ଆଜ୍ଞା।
ହଉ କଣ କୁହନ୍ତୁ? ମୋର ତ ସେମିତି କିଛି ବିଷୟ ମନେ ପଡୁନି ଆଉ ଏମିତିରେ ବି। ମୁଁ ଟିକେ ଇଣ୍ଟ୍ରୋଭଟ ତ ଆ ଏତେ ବି କଥା ହବା ଟା ମତେ ବି ମୁସ୍କିଲ ହଉଛି। ସେମିତି କିଛି ମାଇଣ୍ଡରେ ପସୁନି ଆପଣ ଯଦି କିଛି କହିବେ ଭଲ ହବ।
ଆଜ୍ଞା ଆଜ୍ଞା ଆ ଆପଣଙ୍କୁ ଏମିତି କଣ? ଭଲ ଲାଗେ କେବେ ରୋଷେଇ କରିଛନ୍ତି କରିଥିବେ?
ରୋଷେଇ ନା। ଭୁଲ ଭାବିଲେ ମୁଁ ରୋଷେଇ ଆଜି ଯାଏଁ କେବଳ ଗୋଟେ ଜିନିଷ କରିଛି ସେଇଟା ହେଲା ଗରମ ପାଣି। ଆଉ ତା ଛଡା ଏମିତି କିଛି କରିନି। କିନ୍ତୁ ଏବେ ଚେଷ୍ଟା କରିବି କାହିଁକିନା ଯେହେତୁ ଆମ ଘରେ ସମସ୍ତେ ଆମିଷ ଖାଉଛନ୍ତି। ମୁଁ ଆମିଷ ଖାଉନାହି ତ ଉଁ। ବୋଉଙ୍କୁ କହିଲେ ବି ଯଦି ଅ ମୋ ପାଇଁ କରିବାକୁ ତ ସେ ଚିଡୁଛନ୍ତି ମୋ ଉପରେ ଆଉ ତାଙ୍କୁ ବି ମୁଁ। କାମ ନ ଦେଇ ନିଜେ କରିବାଟା ଶିଖିବି ଏବେଠୁ।
ହଁ ନିଜେ ଶିଖି ଗଲେ ବି ବହୁତ ଭଲ ହବ କାରଣ ସେ ଅ। ଆଗରୁ ହିଁ ମାନେ ଅଧିକ କାମ କରୁଛନ୍ତି ପୁରା ସବୁ ଘରର କାମ କରୁଛନ୍ତି ଯେହେତୁ। ଏକ୍ସଟ୍ରା ଏଇଟା ଗୋଟେ ଅଧିକ ହେଇଯାଉ ଛି ମାନେ ସମସ୍ତେ ଆମିଷ ଖାଉଛନ୍ତି ଆପଣ ନିରାମିଷ ଘରେ ଏକା ଅଛନ୍ତି। ମୁଁ ବି ସେମିତି ମ ମଝିରେ ଆ ଦଶମ ବେଳକୁ ଛାଡି ଦେଇଥିଲି। ଖାଇ ଖାଉନଥିଲି ସେତେବେଳେ ଆମିଷ। ତ ସେତେବେଳେ ମତେ ବି ଏମିତି ବହୁତ ଅସୁବିଧା ହେଇଥିଲା ଯାହା ହଉ କିନ୍ତୁ ମୁଁ ରୁଷେଇ ଶିଖିଥିଲି। ନିଜେ କରିକି ଖାଇଦଉଥିଲି।
ଭଲ ତାହେଲେ ଏବେ କାଇଁ ଆମିଷ ଖାଉଛନ୍ତି ଛାଡି ଦେଇଥାନ୍ତେ?
ଆ ମୁଁ କହିବାକୁ ଗଲେ ମୁଁ ଛାଡି ଦେଇଥିଲି ମୁଁ ଖାଇନଥାନ୍ତି ଟୋଟାଲି ଆଉ। କିନ୍ତୁ ଯେହେତୁ ଆମ ଘରେ ସମସ୍ତେ ଆମିଷ ସମସେ ଆମିଷ ମାନେ ଅଧିକ ଭଲ ପାଆନ୍ତି। ଆମିଷ ଖାଇବାକୁ ତ ମତେ ସମସ୍ତେ ମୋଟିଭେଟ କଲେ ନାଇଁ ତୁ ଖା ଏଥିରେ ଏଟା ମିଳିବ ଏଥିରେ ପ୍ରୋଟିନ ଅଛି ତ ସେଥିରେ ଏଇଟା ୟା ପାଇଁ ଭଲ ଆଖି ପାଇଁ ଭଲ। ସେଥିପାଇଁ ମୁଁ ବି ଆଉ ନିଜକୁ କଣ୍ଟ୍ରୋଲ କରିପାରିଲିନି।
ବଢିଆ ଆମିଷ ଖାଇବା ପାଇଁ ମୋଟିଭେଟ କରୁଛନ୍ତି ବଢିଆ କଥା।
ମୁଁ ଆମ ଘରେ ଯେତେବେଳେ ମୁଁ ଆମିଷ ଛାଡି ଦେଇେଇଥିଲି ତ ମୋ ଘରଲୋକ ପୁରା ପାଗଳ ହେଇଯାଇଥିଲେ। କି କଣ ପାଇଁ ତୁ ଖାଇବୁନି?
ହଁ ମାମା ବି ସେଇ ମୁଁ ବି ସେଇ ଛାଡି ଦେଇେଇଥିଲି ଫାଷ୍ଟି ଇୟର ରେ ମତେ ପାଟି କରୁଥିଲା ଜବରଦସ୍ତି କଲେ ବାକି ଏବେ ଆଉ କିଛି କହୁନାହାନ୍ତି ମୁଁ କହିଲି ଜୋରସେ ବୋଲି ମୁଁ ଖାଇବିନି ମାନେ ଖାଇବିନି ଜବରଦସ୍ତି ଗୋଟେ ଜୀବ ମାରିକି ଖାଇବାକୁ
ହଁ ସେତେବେଳେ ମୁଁ ଟିକେ ସେମତି ଟିକେ ମୋଟିଭେଟ ହେଇଯାଇଥିଲି ଯୋଉ ୟୁଟ୍ୟୁବରେ ଆସୁଛି ଯେମିତି ମାରିକି ଖାଉଛନ୍ତି। ଯେହେତୁ ମତେ ସବୁ ପ୍ରକାର ପଶୁ ପସନ୍ଦ ସେଥିପାଇଁ କି? ତାପରେ ଧୀରେ ଧୀରେ ମଣିଷ ତ ଜନ୍ମ ହେଇଛନ୍ତି ମଣି ମାରିକି ଖାଇବା ପାଇଁ କି ନିଜେ କଟ୍ରୋଲ ହଁ ନି ଯିଏ କଣ୍ଟ୍ରୋଲ କରେ ସମ୍ଭାଳିଲେ ରହିଯିବେ ଯୋଉମାନେ ବହୁତ ଆମେ ଆତ୍ମବିଶ୍ଵାସୀ ସେମାନେ ରହିଛି।।
ସେଇଟା ଠିକ କଥା କଣ୍ଟ୍ରୋଲ କରିବା କଥା ସବୁ କିଛି କଣ୍ଟ୍ରୋଲ କରିବା କଥା। ନହେଲେ ଲାଇଫି ପୁରା ବାଲାନ୍ସ ହିଁ ବିଗିଡିଯାଏ।
ଆଜ୍ଞା ଆଜ୍ଞା।
ଶୁଉଁ ହୁଁ ହୁଁ। ହ ବର୍ଷା ଦିନ ତ ଆସିଲାଣି ବର୍ଷା ତ ଏନି ଟାଇମ ଲାଗିକି ରହୁଛି।
ଆଜ୍ଞା ଏ ବର୍ଷା ପାଇଁ କେତେ କୁ ଆଜ୍ଞା କୁଆଡେ ଯାଇ ନୋଉନି ବାହାରକୁ
ଆଉ ଆପଣ ରଜରେ କଣ କେମିତି କଣ ଆନନ୍ଦ ଉପଭୋଗ କଲେ ଟିକେ କୁହନ୍ତୁ?
ନା ସେମିତି ରଜରେ ବି କିଛି ଖାସ ଦିନ ଯାଇନି। ଫାଷ୍ଟ ରଜରେ ତ ବିରିୟାନୀ ଘରେ ବ ତିଆରି କରାହେଉ ଥିଲା ତ ସେଥିରେ ଦି ଦିନ ପୁରା ପଳେଇଲା। ବହୁତ ହଇରାଣ ହେଇ ଯାଇଥିଲୁ ଆମେ ଯେହେତୁ ଆମେ ଅଧିକ ପରିମାଣରେ କରୁଥିଲୁ। ଆଉ ତା ପର ଦିନ ସେମିତି ସନ୍ଧ୍ୟା ବେଳକୁ ଯାହା ଟିକେ ବୁଲିବାକୁ ଓ ଏଇଠି ଘର ପାଖରେ ବ୍ରହ୍ମେଶ୍ଵର ଜାଣିଥିବେ ବୋଧେ?
ନିଶ୍ଚୟ ନିଶ୍ଚୟ।
ଆଜ୍ଞା ସେଇଠି ଯୋଉ ରଜ ଉତ୍ସବ ହେଇଥିଲା ଏଥରକ। ଆ ସେଠିକି ବା ସେମିତି ବୁଲିବାକୁ ଯାଇଥିଲୁ ସେତିକି ତା ପରଦିନ ଏମିତି ଆଜୋଉ ଟିକେ କୁଆଡେ ବାହାରେ ବୁଲିବାକୁ ଯାଇଥିଲି। ସେମତି ପୁରା ଲାଷ୍ଟ ରକ ଦିନ ପୁରା ଘରେ ବସି ବସି ବୋର ହେଇକି ଗଲା ଦିନ।
ହଁ। ଭଲ। ହଉ ଆପଣ ମାନେ ଏମିତି କୋଉଥିରେ ଭଲ ମାନେ ନୃତ୍ୟରେ ସଙ୍ଗୀତରେ ଏମିତି କିଛି?
ଆଜ୍ଞା ମୋର ମାନେ ଲୋକ ତ କୁହନ୍ତି? ମତେ ବି ନିଜକୁ ବି ଭଲାଗେ ହଁ ମୋର ନୃତ୍ୟ ମୁଁ ଟିକେ ଠିକି ଠାକ୍ କରେ। ଯଦି
ଆଛା ଆଛା ଭଲ। ଆପଣଙ୍କୁ ଭଲ ଲାଗୁଛି ଦେନ୍ ସେଟା ଭଲ ହିଁ ହେଇଥିବ। ହଁ ସେଇଟା ବି ତ ଭଲ ଖରାପ ଥିଲେ ବି ତ କି ମୁହଁରେ ଖରାପ କୁହନ୍ତିନି।
ନାଇଁ ନିଜ ଲୋକ ତ ହଁ ନିଜ ଲୋକ ବି କାଆନ୍ତି ନିଜ ଲୋକ ବି କହନ୍ତି ହଁ ଭଲ ନାଚୁଛୁ।
ସେଥିପାଇଁ ମୁଁ ବି ଭାବୁଛି ହଁ ମୁଁ ଭଲ ନାଚୁଛି, ବୋଲି ନୃତ୍ୟ କରୁଛି ଭଲ।
ଆଚ୍ଛା।
ଆପଣଙ୍କର କଣ ଭଲ?
ମର ହ ସେଇ ସଙ୍ଗୀତ ସଙ୍ଗୀତ କହୁଛି ମୁ ମାନେ ହଁ ଭଜନ ମୁଁ ଗାଏଛି ତଥାପି ଭଜନ ମୋର ଏତେ ଭଲ ହୁଏନି କିନ୍ତୁ ବାକି ଅଲଗା ଫ ସଂଙ୍ଗସ ନ ଗାଇବି ଭାବି ସେ ଇଣ୍ଟରନେଟରେ ପୋଷ୍ଟ କରି କିନ୍ତୁ ଭାକି ନାଇଁ ଥାଉ କରିି କିଛି ଲାଭ ନାହିଁ କରିଲେ କେବଳ ମାଇ ସବୁବେଳେ ସିଆଡ କେମିତି ଅଧିକା ଭ ଦକାରଧିକ ଫଲ
ଆଜ୍ଞା ଆଜ୍ଞା ଏଇଟା ତ ପୁରା ସତ୍ୟ କଥା। ହଉ ମୁଁ ଏବେ ଟିକେ ଆସୁଛି।
ଠିକ ଅଛି ଠିକ ଅଛି ସମେ ଆ କରଛ।